ହ୍ୟାଲୋ, ହାଲୋ।
ହ୍ୟାଲୋ ହଁ ଦେଇ।
ଏବେ ସୁବା ହୋଉଚି।
କଣ କରୁଚନ୍ତି?
ଏଇଠି ଆଉ ବସଥିଲି, ଏ ବର୍ଷା ହୋଉ ଆଜ୍ଞା ଏ ନେଟୱାର୍କ ଟିକେ ବର୍ଷା ହଉଛି ତ ନେଟୱର୍କ ପ୍ରୋବ୍ଲେମ ହଉଛି ସେଇଥିପାଇଁ।
ହଁ ବର୍ଷା ବି ହଉଚି, ଆମ ଏଇଠି ନେଟ ୱାର୍କ ପ୍ରୋବେଲମ ହୋଉଚି।
ଆଉ କଣ କୁ ଆଉ ଏ ଯାତ୍ରା ସ୍ନାନ ପୂର୍ଣ୍ଣିମା ଗଲା ଆପଣ ପୁରୀ ଯାଇଥିଲେ?
ନା ପୁରୀ ଯା ଯାଇନି ମୁଁ ତ କେବେ ଯାଇନି ପୁରୀ। ଆମର ଏଇଠି ବା ଆମ ଜଗନ୍ନାଥ ମନ୍ଦିର ଅଛି। ସେଇଠି ମୁଁ ତ ଦେଖି ଯାଇପାରିନି ଯାହା ରଥଯାତ୍ରା କୁ ଯିବି ଦେଖିବି ଆଉ। ହୁଁ। ଆମର ଇଆଡେ ଭଲ ରଥ ଯାତ୍ରା ହୁଏ। କଁ କହିଲେ?
କଣ
ଭୁବନ।
ଓହୋ ଅ ଭୁବନରେ ବି ତ ରଥଯାତ୍ରା ଭଲ ହୁଏ।
ହୁଁ, ଆପଣଙ୍କ କୋଉଠି?
ଆମର ସେ ଭୁବନ
କଁ କହିଲେ? ହ୍ୟାଲୋ। ହାଲୋ। ସୁବୁନି।
ପାଖରେ ଯାଉ
ଶୁଭୁ ଶୁବିଲାନି।
ଆପଣଙ୍କର ବୋଧେ ଟିକେ ନେଟେ ପ୍ରୋବ୍ଲେମ୍ ହଉଛି ସେଇଥିପାଇଁ ଆପଣଙ୍କୁ ଶୁବୁନି। ଆଉ ହଁ ଦେବସ୍ନାନ ପୂର୍ଣ୍ଣିମା ତ ଜାଣିଥିବେ ମହାପ୍ରଭୁ ଜ
ହଁ।
ଉ ସବୁ ତାଙ୍କୁ ସେବା କରାଯାଏ ସେବାରେ ତାପରେ କୁମୁରି ତେଲ ଯେବେ ଲାଗେ ତାପରେ ତାଙ୍କ ଦେହ ଭଲ ହୁଏ ଆପଣ ଯେ ସାରେ
ହଁ ପନ୍ଦର ଦିନ ଯେ ଜର ହୁଏ।
ଆଜ୍ଞା ଆଉ ରଥଯା ହଁ। ଆଉ ରଥଯାତ୍ରା ବିଷୟରେ କିଛି କୁହନ୍ତୁ। ଆପଣଙ୍କଠୁ ହେଲେ କିଛି କାଳେ ଜାଣିଥିବେ ମୁଁ କିଛି ଜାଣିନଥିବି ଆପଣଙ୍କଠୁ କିଛି ହେଲେ ଜାଣିପାରିବି।
ହୁଁ ମୁଁ ଖଣ ଜାଣିଛି। ରଥଯାତ୍ରା ଏମିତି ଆଁ ହଉଛି କେଉଁ ଉଁ ତିନିଟା ରଥ ଏମିତି ହୁଏ। ଆଁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା। ହଁ ଉଁ ଆମର ଆମର ଇଆଡେ ତିନିଟା ରଥ ହୁଏ।
ତିନ୍ ତିନି ଜଣଙ୍କ ତିନିଟା। ସୁଭଦ୍ରାଙ୍କ ରଥରେ ଆମେ ଖାଲି ଝିଅପିଲାମାନେ ରଥ ଟାଣନ୍ତି। ସୁଭଦ୍ରାଙ୍କ ରଥରେ।
ଆଜ୍ଞା ହଁ ସେମିତି ତ ପୁରୀ ତ ସେମିତି ତିନି ଦିନ୍
ହୁଁ। ସବୁ ବର୍ଷ ବି ଆମେ ଯାଇପାରୁନା ଦେଖି।
ଦୂରରେ ଗାଡି ରଖିକି ଆପଣଙ୍କୁ ଯିବାକୁ ପଡି ଆମେ ପୂର୍ଣିମାକୁ ଯାଇଥିଲୁ ଯେ ଏତେ ଭିଡ ଯେ ମାନେ ମ ମନ୍ଦିର ଭିତରକୁ ତ ପଶି ପାରିଲିନି ସେ ବଡ ଦାଣ୍ଡରେ ବି ଏତେ ଯୋଉ ବୋହୁତୁ ଭିଡ ହେଇଥିଲା ବୋହୁତୁ ଦୂରରେ ଥାବି ମହାପ୍ରଭୁଙ୍କ ଦର୍ଶନ କଲୁ ଆଉ ପ୍ରଭୁଙ୍କ ଦର୍ଶନ
ଉଁ ହୁଁ।
ସମ୍ପୂର୍ଣ୍ଣରେ ସବୁ ମାନେ ଉଁ ରେ ସବୁ ନିତିକାନ୍ତି ସରିଲେ ତାଙ୍କର ସବୁ ସେବା ସରିଲେ ପନ୍ଦର ଦିନି ପରେ ସେ ଯେତବେଳେ ସୁସ୍ତ ହୁଅନ୍ତି ତାପରେ ତ ଏଠୁ ଗୁଣ୍ଡିଚା ହୁଏ। ରଥରେ ପ ମହାପ୍ରଭୁ ଯାଆନ୍ତି।
ହୁଁ ତାଙ୍କ ମାଉସୀ ଘରୁକୁ। ହଁ। ହ୍ୟାଲୋ।
ଳାଦ୍ରି ବିଜେ କରନ୍ତି ଏନ୍ତି ବୋହୁତ ରୀତିନୀତି ରହିଛି ମା ଲକ୍ଷ୍ମୀ ରାଗି ରାଗି ଯେହେତୁ ତାଙ୍କୁ ମାଉସୀ ମାଙ୍କ ଘରୁକୁ ନେଇନଥାନ୍ତି ମହାପ୍ରଭୁଙ୍କର ବି ମାଉ ମା ମନ୍ଦିରରେ ଥିଲେ ବି ମ ମା ଲକ୍ଷ୍ମୀ ଆସିକି ତାଙ୍କର ଏବେ ବି ସେ ନୀତି ଚାଲିଚି। ଆସିକି ବି ତାପଏ କେନ୍ତି ଦବୁ ଘରୁକୁ ଗଲେ ଜାଣିଥିବେ ମିଠା ନେଇକି ଜଗନ୍ନାଥଙ୍କ ଲୀଳା ଖେଳା ତ କେତେ କଥା। ପ୍ରଭୁଙ୍କର ଏତେ ମାନେ ପୁରୀ ଆପଣ ଯିବେ ଯେତେ ଥର ଯିବେ ସେତେଥର ନୂଆ ଲାଗୁଥୁବ। ଯେତେ ବି ଗଲେ ଆପଣ କହିବେ ନାଇଁ ଆଜି ଏଥର ଆସିଲେ ସବୁ ବୁଲିକି ଯିବି କି ତଥାବିି ନାଇଁ ଜାଣିପାରିବେନି ପ୍ରଭୁଙ୍କର ଏନ୍ତି ବୋହୁତୁ ଅଛି କୋଇଲି ବୈକୁଣ୍ଠ ଉ ଆଉ ତାଙ୍କର ଯୋଉ ସୁନା କୂଅ ରୋଷଶାଳା।
ହଁ ହଁ ଆପଣ କଥା ଯୋଉ କଥା ଟା କଟୁଛି ଯେ ବାହାରକୁ ଟିକେ ଆସୁନାହାନ୍ତି ହାରି।
ହ ଆମର ତ ନେପାର୍କ ଗୋଟେ ଫୁଲ ଅଛି ଆପଣଙ୍କର ମୋତେ ଏଇ ବର୍ଷାକୁ ବି ସମସ୍ତେ ସେମତି ଭୁଲ ଦେଇ ଆମ। ଆଉ ଆପଣ ଦିଦି କିଛି ରଖ
କଣ କହିଲେ? ଶୁବୁନି। ହାଲୋ।
ରଥଯାତ୍ରା ବି ସପଙ୍କ କେ ମନରେ ରଥଯାତ୍ରା ରଥ ଟା ବି ଯାଇ ଆପଣ କି କଣ ହୁଏ ଆପଣଙ୍କର ନୀତିକାନ୍ତିି ଆପଣ ତ ସେଇ ସେଇ ଗାଁ ର ମହାପ୍ରଭୁଙ୍କ ପାଖରେ ଅଛନ୍ତି କେମିତି କଣ ହୁଏ ଟିକେ କୁହନ୍ତି।
ଆମେ ଅଛୁ ଯେ କିନ୍ତୁ ଆମେ ବହୁତ ଦୂରରେ ଅଛୁ କିନ୍ତୁ କିଛି ଦେଖିପାରୁନୁ ମାନେ ଯୋଉ ଯାହା ସବୁ ଆମର ମାର୍କ ମାର୍କେଟ ଉପରେ ଥିଲେ କିଛି ଦେଖି ପାରିଥାନ୍ତୁ କି କଣ। କେମିତି କଣ ହଉଛି ଆମେ ବି ସବୁ ବର୍ଷ ଯାଇପାରୁନା। ଆମେ ଏମତି ଯେତେବେଳେ ଠାକୁରଙ୍କର ଯେତେବେଳେ ଆ ଇଚ୍ଛା ଆଉ ସେ ଆମେକୁଣ ଡାକିବେ ନା ଆଉ ଆମେ ଯେତେବେଳେ ସେ ଚାହିଁଲେ ଆମେ ଯିବୁ ଆଉ।
ଆଜ୍ଞା।
ଏତେ ବି ଆମର
ହଁ ସେଟା ତ ନିହାତି ପ୍ରଭୁଙ୍କର ଜାଣି ଥିବେ ଡୋରି
ହୁଁ ତାଙ୍କ ଡୋରି ଲାଗିଲେ ଯାଇକି ଯାଇପାରିବୁ। ଏଇ ପାଖେରେ ଜଗନ୍ନାଥ ମନ୍ଦିର ହେଇକିନା ବି ଆମେ ହଉଛି ମାନେ ତା ସାଇଡ ରେ ଆମେ ଯାଉଥିବୁ ଯିବା ଆସା କରୁଥିବୁ।
ଆମର ବି ଛୋଟ ଛୋଟ ରଥ କରନ୍ତି ଆମ ଗାଁରେ ମାନେ ଗୋଟେ କରନ୍ତି ଛୋଟ ଛୁଆ ସାଇ ଚୁଆ ମାନେ ମିଶିକି କରନ୍ତି କିନ୍ତୁ ଗୋଟେ ବଡ ରଥ ନୁହଁ ଛୋଟ ରଥ କରନ୍ତି ତିନି ଭା କୁରଙ୍କୁ ଆଣନ୍ତି ଗାଁ ସାରା ବୁଲାନ୍ତି ସେମାନେ କଣ ନା ମାଇକି ଯାଆନ୍ତି
ହଁ।
ଛୋଟ ଛୁଆ କରନ୍ତି ଆମ ଛୋଟ ଛୁଆମାନେ କରନ୍ତି ଭୋଗ ରାଗ କରିକି। ଯୋଉ ଗାଁ ଗାଁ ବୁଲନ୍ତି ଯୋଉ ଦିନ ଗୁଣ୍ଡି ଯାଏ ସେଦିନ ଭୋଜି କରନ୍ତି। ଗାଁ ସାରା ଲୋକ ଖାଆନ୍ତି ତାପରେ ବାହୁଡା ଦିନ ବି ସେମିତି ଭୋଜି କରନ୍ତି। ଏଗୋଟା ବହୁତ ଭଲ ଲାଗେ। ସେମତି ଆଉ ଆପଣ କୁହନ୍ତୁ ହଁ ଦିଦି କୁହନ୍ତୁ।
ଆମର ବି ଏଠି ଛୋଟ ଛୁଆମାନେ ଛୋଟ ଛୋଟ ଏମିତି ଛୋଟ ଛୋଟ ରଥ କରିବେ। ସେଇ ଗୋଟେ ରଥ ତିନି ଜଣ ଠାକୁର ଛୋଟ ଛୋଟ ବସେଇ ଦେବେ ପୁରା ଛୋଟ
ଆଜ୍ଞା।
ମୁଁ କ ପୁଣି ବଡ ଯାଏଁ ପୁରା ବଡ ରଥ ଆଗେ ଯିବ ତାପରେ ସେଇ ରଥ ଯାଇସାରିଲା ପରେ ଆ ହଉଛି ଯାଇକି ଛୋଟ ଛୁଆମାନେ ସେଇ ସାହି ସାହି ଛୋଟ ଛୁଆମାନେ ହଉଛି ନେଇକି ଯିବେ ରଥ, ତାଙ୍କ ପଛରେ।
ସେଟା ତ ଗୋଟେ ଯାହା ହଉ, ରଥଯାତ୍ରାଟା ଯାହା କହିଲେ ଆଉ କେବେ ତ ପୁରୀ ଆମେ ଯିବା, ଭାଗ୍ୟରେ କେବେ ଥିବ, ଯାଇକି ଦର୍ଶନ କରିବା ପ୍ରଭୁଙ୍କୁ।
ହଁ।
କଣ ଏତେ ଯୋଉ ଭିଡ ହଉଛି, ଛୋଟ ଛୁଆ ଆଉ କଣ, ଯାଇକି ବି ଆସିବାଟା ତ ବହୁତ କଷ୍ଟକର କଥା। ତେଣୁକରି ପୁରୀ କେବେ ଯିବା, ଭଗବାନଙ୍କର ଯେତେବେଳେ ଡୋରି ଲାଗିବ ପୁରୀରେ ରଥ ଟିକେ ଟାଣିବାର ବହୁତ ଇଛା ଅଛି, ପ୍ରଭୁଙ୍କର ଇ ଦେଖାଯାଉ କେବେ ଡାକୁଚନ୍ତି, କେବେ ଡୋରି ଲଗାଉଛନ୍ତି। ଆଉ ପୁରୀରେ ଯାଇକି ଜଗନ୍ନାଥଙ୍କୁ ଦର୍ଶନ କୀର୍ତ୍ତନ କରିବା, ମାଉସୀ ମା ମନ୍ଦିରରେ ଥିଲେ ମା କରିବା, ସେଟା ତ ଭାଗ୍ୟର କଥା। ଆଉ ଦିଦି ଆଉ କ କୁହନ୍ତୁ?
ମୋର ତ, ଆମାତ କେବେ ଯାଇନୁ, ମୁଁ କେବେ ଯାଇନି ପୁରୀ। କି ଠାକୁରଙ୍କୁ ବି ଡୋରି ଲାଗୁନି କି, ସେବେ କୋଉ ଦିନ କଣ ଭାଗ୍ୟ ହବ? ମୋ ଭାଗ୍ୟରେ, ମତେ ତ ଲାଗୁଛି ମୋ ଭାଗ୍ୟରେ ନାହିଁ, ପୁରୀକୁ ଯାଇକି ଟିକେ ଦେଖିବି ବୋଲି ଜ ଗାକୁ।
ନାଇଁ, କାଇଁ ଏମିତି ମନ ଦୁଃଖ କରୁଛ, କେତେବେଳେ ହେଲେ ଡୋରି ଲାଗିବ, ଯାଇକି ପୁରୀରେ ଆପଣ ନିଶ୍ଚିନ୍ତ ଦେଖିବେ। ପ୍ରଭୁଙ୍କ ପାଖରେ ସମସ୍ତେ ସମାନ, ଯେତେବେଳେ ନା ହେଲେ ଡୋରି ଲାଗିବ, ଏବେ ହେଇନି ଯେ ତେବେଳେ ହେଲେ ହବ, ଆପଣ ଯିବେ ଦେଖିବେ, ତ ପୁରୀ ହଉ କି, କି ଭୁବନରେ ତ ଅଛନ୍ତି, ସେଠି ତ ଠାକୁର ଦେଖୁଛନ୍ତି, ପ୍ରଭୁଙ୍କ ପାଖରେ ଅଛନ୍ତି। ଏବେ ତ ପୁଣି ରଥଯାତ୍ରା ଆସିବ, ରଥ ଟାଣିବେ। ପୁଣି ଗୋଟେ କୋଳାହଳ ଲାଗି ରହିବ ପ୍ରଭୁଙ୍କର। ଆପଣଙ୍କର ଆଡେ ରଥ କାମ ଆରମ୍ଭ ହେଇଗଲାଣି?
ହଁ ରଥ କାମ ଆରମ୍ଭ, ମୁଁ ତ ସିଆଡେ ଯାଇନି, ଯାହା ବାସ ମୋବାଇଲରେ ଦେଖିଥିଲି। ସେଇ ରଥ କାମ ଆରମ୍ଭ ହେଇଗଲାଣି
ଆଜ୍ଞା।
ସେଇଦିନକୁ ତ ଅପେକ୍ଷା କରିଚୁ।
ହଁ, ସମସ୍ତେ ତ ସେଇ ପ୍ରଭୁଙ୍କର
ହଁଁ ଅଁ।
ରଥଯାତ୍ରାକୁ ଅପଉତୁ ଲୋକ ଦେବା ଦେବୀ ସହିତ ସମସ୍ତେ ଜାଣ ପ୍ରଭୁଙ୍କର ଏଇ ରଥଯାତ୍ରା ଯାତ୍ରାକୁ ଅପେକ୍ଷା କରିକି ଥାଆନ୍ତି, ବର୍ଷକରେ ଥରେ ମହାପ୍ରଭୁଙ୍କର ରଥଯାତ୍ରାଟା ତ ସବୁଠୁ ବଡ, ସେ ତ ଆମର ସବୁ, ଆମ ଓଡ଼ିଆଙ୍କର ସେ ବଡ଼ ଠାକୁର। ମାନେ, ଆଉ କୋଉଠି ଏମିତିଆ ଠାକୁର ନାହାନ୍ତି। ପ୍ରଭୁଙ୍କର ଯେତେ ନୀତିକାନ୍ତି, ତାଙ୍କର ଯେତେକ ଦଇତାପତି, ମାନେ କେତେ ଦଳ ଦଳ ହେଇକି ଦଇତାପତି ମାନେ, ତାଙ୍କର କେତେ, ସକାଳୁ ଯେ ରାତି ପର୍ଯ୍ୟନ୍ତ ତାଙ୍କର ସେବା ଚାଲେ। ପ୍ରଭୁଙ୍କର, ଜଗନ୍ନାଥଙ୍କ ପାଖକୁ ଯି ଅବଢା ଟା ଯେତେବେଳେ ଖାଇବେ, ବହୁତ ଭଲ ଲାଗେ, ମାନେ ଠାକୁରଙ୍କ ଯେତେବେଳେ ବି ଆମେ ବି ଯେତେବେଳେ ପୁରୀ ଯାଉ କେବେ ବାହାରେ ଖାଉନା, ଯେତେବେଳେ ବି ଗଲେ, ପ୍ରଭୁଙ୍କ ପାଖରେ ଆଗେ ଜଣେ ଅବଢା ଖାଇବ, ଦେଖିବେ ବାହାରେ ଆପଣ ଯେତେ ଖାଆନ୍ତୁ, ମନ ଶାନ୍ତି ଲାଗେନି, ଅବଢାରୁରେ ଯଦି ଟିକିଏ ବି ହଉ, ଆପଣ ଯଦି ଖାଇଦେବେ, ଆପଣ ପେଟ ପୁର ହେଇଯିବ, ବହୁତ ଶାନ୍ତି ଲାଗେ। ଏବେ କିନ୍ତୁ କଣ କରୁଛନ୍ତି ନା, ଅବଢା ତ ପ୍ରଭୁଙ୍କର, ଠାକୁରଙ୍କର ଏତେ ଇଏ କିନ୍ତୁ, ଏ ମାନେ, ଯୋଉମାନେ ଏଥର, ସେମାନେ ସବୁ ଅବଢା କୁ ଏଥର ବି ବିକ୍ରି କରୁଚନ୍ତି।
ହଁ ହଁ
ମାନେ ଏଥର ଦଲାର ବହୁତ ହେଇଗଲାଣି ସବୁ ଜିନିଷ ପ୍ରଭୁଙ୍କର ତ ଜାଣିଥିବେ ମଝିରେ କହୁଥିଲେ ଦେଖୁଥିବେ ନିୟୁଜ୍ ପ୍ରଭୁଙ୍କର କାଠ ନେଇକି ଦିଘାରେ ଜଗନ୍ନାଥ ମନ୍ଦିର ଜଗନ୍ନା ଥ ତିଆରି କଲେ ପ୍ରଭୁଙ୍କର ଏମିତି ସବୁ ବହୁତ ନେ ଏଥର ଅନୀତି ଗଲେଣି ପଇସା ଜ ପାଇଁ ସବୁ କିଛି କରୁଛନ୍ତି ହଉ ଦି ଦି ଏବେ ଟିକେ ବ୍ୟସ୍ତ ଅଛି ଆଉ ଟିକେ ପରେ ଫୋନ କରିବି ଆପଣଙ୍କୁ।
ଆଜ୍ଞା
ତୁ ଖାଲି ମା